ହଁ ହାଲୋ ।
ହଁ । କଣ କରୁଛ ଏ ଶୋଇଥିଲି ଆଉ ।
ଓହୋ ନାଇଁ ମୁଁ ରୋଷେଇ ଚାଲିଛି ଏବେ ମୋର ।
ଓ ହୋ କି ରୋସେଇ କରୁଚ କି?
ମୁଁ ଏବେ ନା ଡାଲି ଆଳୁ ଭର୍ତ୍ତା । ଡାଲି ଆଳୁ ପକେଇ ଦେଇଛି ଆଳୁ ଭତ୍ତା କରିବି । ସକାଳେ କରିଥିଲି ଜହ୍ନି ତରକାରୀ ସିଏ ଅଛି ।
ଅ ହ ତ ସକାଳୁ ଏତେ ସବୁ ରୋଷେଇ ସଇଲାଣି ।
ଦିଉଟିି ଯିବେ ଦିଟାରେ ନା ।
ଅ ହ ହ ।
ଏ ଶୀଘ୍ର ଟିକେ ରୋଷେଇ ସରିଲେ ଆଉ ।
ଆଉ କୋଉଠି ଡିଉଟି କରୁଛନ୍ତି?
ଆନ୍ଧ୍ର ସାରଦା ପ୍ଲାଣ୍ଟରେ ।
ଓହୋ ଏତେ ବାଟ ଓ କମ୍ପାନୀ ଅଣ୍ଡରରେ ।
ହୁଁ ହୁଁ ।
ଓହୋ ଆମକୁ ଟିକେ କହୁନା ନେଇକି ଟିକେ ପୁରେଇ ଦିଅନ୍ତୁ।
ହିଁ ହିଁ ହିଁ ହେ ବୁଝିବା ଆଉ । ତମେ କଣ କରୁଛ?
ମୁଁ ଏ ଶୋଇଛି କଣ କରିମି କିଛି ନାହିଁ ଏଠି ବୁଲୁଛି ଆଉ । ଜବ ଫବ ନାହିଁ ଜବ ପାଇଁ ଟ୍ରାଏ କରୁଚି ମିଳୁନି କୋଉଠି ।
ହଁ ହଁ ସେଇତ ଆଉ ଚାଷ ବାସ ।
ହଁ ଚାଷ ଏଇଗୁଣା ଚାଲିଛି ସେମିତି ଆଉ ।
କଣ ସବୁ ଲଗା ଯାଇଛି?
ହଁ ଚାଷ ଏ । ଏଇଖିଣା ତ ଏଇ କା କାକୁଡି ଏଇନା ଧାନ ବୁଣା ହେଇଛି କାକୁଡି ଲାଗିଛି ଜହ୍ନି ଲାଗିଛି ।
ହୁଁ ହୁଁ ।
ଏସବୁ ଲାଗିଛି ଆଉ ।
ହଁ ହ ଆଉ ବାଡିଘରେ କୋଉଠେ କିଛି ଲଗା ହେଇନି ପନିପରିବା ।
ନା ବାରି ରେ କାଇଁ । ନର୍ମାଲ ତ ଆମ ସେଇ ବିଲ ବାଡିରେ ଚାଷ ହୁଏ ବାଡିରେ କଣ ଲାଗିଛି ଗୋଟେ ଦିଟା ବାଇଗଣ ଗଛ ଲାଗିଛି । ସେ ଲଙ୍କା ଗୋଟେ ଗୋଟେ ଲାଗିଛି ଜେମିତି ଘର ଲୋକ ଯେମିତି ଗୋଟେ ମାନେ । ନାଇ ଗୋଟେ ଜିନିଷ ଆଣି ଖାଇ ପାରିବେ ହଁ ସେମିତି ଲାଗିଚି । ବାରି ରେ ଆଉ କାଇଁ ବାଡି ରେ ତ ସବୁ ଗାଡି ମିସିନି ଗୁଡା ଆଉ ଜେଗା କାଇଁ ।
ଅ ହୋ ଆଉ । ଆଉ ତମ ଗାଁ ଖବର ସବୁ କଣ କୁହ ଟିକେ । ଗାଁ ରେ ସବୁ ଭଲ ଜିନିଷ ଅଛି କଣ?
ହଁ ଆମ ଗାଁରେ । ଆମ ଗାଁରେ ସେମିତି ନାହିଁ ଆମ ଗାଁରେ ଚାରିକର ଯାଙ୍କ ଆମର ଦେଖିବ ଚାରିକରଆଙ୍କ ମନ୍ଦିର ଗାଁ ଚାରିକରଆଙ୍କ ମନ୍ଦିର । ମନ୍ଦିର ଆମ ଗାଁ କୁ ସେମିତି ବିପଦ ବୋଲି କିଛି ଗୋଟେ ଆସିବନି ।
ହୁଁ ହୁଁ ସବୁ ଠାକୁର ଘେରିକି ଅଛନ୍ତି ଆଉ ।
ଠାକୁର ଘେରିକି ଅଛନ୍ତି ଆମର କୋରୋନା ଟାଇମରେ ବି ମାନେ । ସବୁ ଗାଁରେ ସବୁ ଗାଁରେ ପ ମାନେ କରୋନା ଚିହ୍ନଟ ହେଲେ ଆମ ଗାଁ ରେ ବାହାରିଲେନି।
ହୁଁ ଆଉ କୋଉ କୋଉ ମନ୍ଦିର ସବୁ କୋଉ କୋଉ ଠାକୁର ଅଛନ୍ତି ଟିକେ ତାଙ୍କ ନାଁ କହିଲେ ।
ଆମର ସବୁ ଏଇ ଆମର ଅଛନ୍ତି ଜଗନ୍ନାଥ ମନ୍ଦିର, ଶିବ ମନ୍ଦିର ଶନି ମନ୍ଦିର ଏଇ ଯେମତି ଜାଗୁଳେଇ ମନ୍ଦିର ।
ହୁଁ।
ତାରିଣୀ ମନ୍ଦିର ।
ହୁଁ ହୁଁ।
ସବୁ ସନି ମନ୍ଦିର ଅଛନ୍ତି ଆଉ ଚାରିକର ଆଙ୍କ ମନ୍ଦିର।
ସାଇ ବାବା ଅଛନ୍ତି ନା?
ହଁ ହଁ ଆମର ସାଇ ବାବା ଗୋଟେ ବଡ଼ ମନ୍ଦିର ଅଛି।
ହୁଁ ଆଉ ତମ ଗାଁରେ କଣ ସବୁ ମାନେ କୋଉ ଯା ପର୍ବ ପର୍ବଟା ଭଲ ହୁଏ?
ବଡ଼ ପର୍ବ ହୁଏ ହେଙ୍ଗୁଳା।
ହଁ।
ସବୁ ପର୍ବ ହୁଏ ଆମର ହେଙ୍ଗୁଳା ଟା ବ ହୁଏ କାହିଁକି ନା ଆମର ହେଙ୍ଗୁଲା ରେ ଯାତ୍ରା ହୁଏ ନା।
ହୁଁ ହୁଁ ହୁଁ।
ତ ସେଥିପାଇଁ ଆମର ହେଙ୍ଗୁଳା ଟା ଯାତ୍ରା ଟା ବଡ଼ ହେଇକି ହୁଏ ମାନେ ସେମିତି କି ତିନି ହଜାର ଲୋକ ଚାରି ପାଞ୍ଚ ହଜାର ଲୋକଙ୍କ ପାଇଁ ଷ୍ଟେ ତିନି ଦିନି ପୂଜା ହୁଏ ତିନ ଦିନିଆଙ୍କ ଅରୁଆ ଡ଼ାଲମା ହଁ ଯାତ୍ରା ଏ ସବୁ ଆମ ଗାଁ ଲୋକ ସବୁ ଇଏ କରନ୍ତି ଆଉ। ହଁ ଗାଁ ରେ ହୁଏ ହୁଏ ଯୋଉ ଆମର ଗୋଟେ ଯୋଉ ଅଷ୍ଟପ୍ରହରୀ ହୁଏ।
ହୁଁ ହୁଁ।
ହଁ ଆଉ ତମ ଘର କୋଉଠି?
ଆମ ଘର ଘର ଏଇ ଆଡ୍ରେସ୍ କହିବାନି କିନ୍ତୁ ଆମେ ଏବେ ଅଛୁ ଆନ୍ଧ୍ର ରେ। ଆଉ ପୁରା ବଜାର ପାଖରେ ଅଛୁ। ଆଉ ମୋର ତ ହଁ। ପାଗ ବର୍ଷା ହଉଛି ବୋଲି ପାଗଟା ନା ଯୋଉ ଟାୱାର ଆସୁ ଯାଇନି ଘର ଭିତରୁ ମୁଁ ଏବେ ଅଛି ପଦାରେ ଆଉ ରାସ୍ତା ଉପରେ ଠିଆ ହେଇଚି। ଆଉ ମୋ ପାଖରେ ଅଛି ଗୋଟେ ନେଉଆ ଗଛ। ଆଉ ହଁ ହଁ ନେଉଆ ଗଛ ଟିଏ ଅଛି।
ଆନ୍ଧ୍ରରେ ସବୁ ତାମିଲ୍ ଭାଷା ବୁଝିପା
ନାଇଁ ମୁଁ ବୁଝି ତ ପାରୁନି। ଏ ଯୋଉମାନେ ସବୁ ହିନ୍ଦୀ ଟିକେ ଟିକେ କୁହନ୍ତି ସେଇମାନଙ୍କ ସହିତ କଥା ହୁଏ ନହେଲେ ମୁଁ ପ୍ରାୟ ଲୋକଙ୍କ ସହିତ କଥା ହୁଏ ନା ଆଉ ଆଉ ମୁଁ ତ ଘରେ ରୁହେ ଆଉ ବାହାରକୁ ଆସେ ନାହିଁ କେବଳ କଥାଟା ବୁଝିପାରିବି। ଶୁଣିବେ ବୋଲି ମୁଁ ଜମା ଏକାଥିଲା ବେଳେ ଘରୁ ବାହାରକୁ ଆସେ
ଓହୋ ହରିଜନ ବୁଝିପାରନ୍ତି ନା।
ହଁ ହଁ ସିଏ ବୁଝିପାରନ୍ତି ସିଏ ବଜାର ଗଲେ ସିଏ କିଣାକିଣି କରନ୍ତି ମୁଁ ତାଙ୍କର ଏକ ଦୁଇ ବୁଝିପାରିବିନି ସିଏ ଆମର ଇଂଲିଶ୍ କି ବା ହିନ୍ଦୀର ଏକ ଦୁଇ ସେମାନେ ଜାଣିନାହାନ୍ତି। ମୁଁ କୌଣସି ଜିନିଷ ବୁଝି ପାରିବିନି ତାଙ୍କର। ସେ ବୁଝିପାରିଲେଣି ସେ ତାଙ୍କ ଏକ ଦୁଇ ଜାଣିଛନ୍ତି।
ତମେ କେବଳ ଗୋଟେ ଘରେ ରୁହ ଯାହା ସିଏ ବାହାର ଜିନିଷ କିଣା ସାମାନ୍ ଫମାନ୍ ସବୁ କିଣନ୍ତି କୁଆଡ଼େ ଯାଆନ୍ତି ତମକୁ ସାଙ୍ଗରେ ନେଇକ ଯାଆନ୍ତି ବୁଝାବୁଝି କରନ୍ତି ଆଉ ସେ ପ୍ଲାଣ୍ଟ୍ ରେ ରହିଲେ ନା ବାହାର ଲୋକଙ୍କଙ୍କୁ ତ ମିଶିଲେ ବାରମ୍ବାର ମିଶିଲେ
ହଁ, ସେମାନଙ୍କ ସହିତ ତାଙ୍କର ଅଧିକ କଥାବାର୍ତ୍ତା ହେଲା ସେ କୋଉଟା କଣ ସେ ବୁଝେଇ ଦେଲେ
କେତେ ବର୍ଷ ହେଲା ର
ଆମେ ତ ଏଠିକି ଦଶ ବର୍ଷ ହବୁ ଆସିଚୁ।
ଆଉ ଦଶ ବର୍ଷ ହେଲାଣି ଆପଣ ଗୋଟେ କିଛି
ନାଇଁ ମୁଁ ଆସିଛି, ପଛରେ ବାବୁ ପଳେଇ ଆସିଛନ୍ତି ଦଶ ବର୍ଷ ହେଲା ମୁଁ ଏଇ ପାଞ୍ଚ ବର୍ଷ ଖଣ୍ଣ୍ଡେ ହବ ଆସିଛି ଆଉ, ଆସିଲେ କହଲେ ମୁଁ କହିଲ ଏଠି ସବୁଦିନ ରୁହେ ନା ମୁଁ ଦି ମାସ ଏଠି ରହିଲେ ହଁ, ହଁ ତାପରେ ମୁଁ ଦି ମାସ ରହିଲେ ମୁଁ, ଗାଁକୁ ପଳେଇଏ ଦି ମାସ। ଏମିତି ରହେ ଆଉ ସେଥିପାଇଁ ତାଙ୍କ ଭାଷା ଟା ବୁଝି ହୁଏ ନା ଜାଣି ହୁଏ ନା
ଓହୋ ଆଉ ଏମିତି ଝିଅ ପୁଅ କଣ କେମିତି?
ଝିଅ ମୋର ଗୋଟେ ପୁଅ, ଗୋଟେ ଝିଅ ଆଉ ମୋ ଝିଅ ଝିଅ ଆ ଯୁକ୍ତ ଦୁଇ ଦ୍ଵିତୀୟ ବର୍ଷର ଛାତ୍ରୀ ସିଏ।
ଓ ହଁ ପ୍ଲସ ଟ କରୁ ନା, ଆର୍ଟ ନା, ସାଇନ୍ସ ନା, କମର୍ସ?
ସେ ସାଇନ୍ସ ପଢୁଛି, ଆଉ ନାଇଁ ନାଇଁ ସେ ହଷ୍ଟେଲ ହଷ୍ଟେଲରେ ରହୁଛି, ସେଠି ଆଉ ପୁଅ ତ ଅଷ୍ଟମ କ୍ଲାସ ରେ ପଢୁଛି। ହଁ ନାଇଁ ପୁଅ ହଷ୍ଟେଲରେ ନୁହଁ, ପୁଅ ଘରେ ରହିକି ପଢୁଛି ଗାଁ ସ୍କୁଲ ରେ
ଓହୋ।
ସେକେଣ୍ଡ ଇୟର
ଓହୋ ଆଉ ଘରେ ଗାଁ ରେ ସଉ କେ ସମୟ ଅଛନ୍ତି?
ଗାଁ ରେ କେହି ନାହାନ୍ତି, ଆଉ ଗାଁରେ କେହି ନାହାନ୍ତି, ଆମେ ଏଇଠି ଅଛୁ ଆଉ।
ଶଶୁ, କେହି ନାହାନ୍ତି ଗାଁ ରେ?
ତୁ ତ ଅଛନ୍ତି ତାଙ୍କ ଝିଅ ଘରେ, ଆମ ନଣମାଙ୍କ ଘରେ ଆଉ ଶ୍ୱଶୁର ତ ନାହାନ୍ତି, ଏଇ ବର୍ଷ ଚାଲିଗଲେ
ଓଁ ହଁ ଘରେ ହେଇ ଗଲେ
ଖାଲି ଘର ଆମର ତାଲା ପଡିଛି। ହୁଁ।
ହ ଆ ଗାଁ ରେ ସବୁ କଣ ଫସଲ ଫସଲ କର ନା ଏମିତି ଗାଁରେ
ଉଁ ରହିଥା କଣ କହିଲେ?
ହେଲେ ଗାଁ ରେ କଣ ଫସଲ ଫସଲ ହୁଏ?
ହଁ ଆଗେ ହୁଏ, ଏବେ ଏବେ କିଛି ହଉନି। ଆମର ତ କେହି ନାହାନ୍ତି, ତଥାପି ଆମ ଭାଇ ମାନ ସବୁ କରିଛନ୍ତି ତାକୁ କଡି କରିଛନ୍ତି, ହଁ ଆମର ସବୁ ପୋଖରା ଦିଆ ହେଇଯାଇଛି, କିନ୍ତୁ ଆମ ଭାଇଙ୍କ ଘର ସେ ପୋଟଳ ଲଗେ ଇଛନ୍ତି, ବାଇଗଣ ଲଗେଇଛନ୍ତି, ଝୁଡକ ଲଗେଇଛନ୍ତି ଆଉ କାକୁଡି ବି, ନାଇଁ ନାଇଁ ସେ ଗାଁରେ ଅଛନ୍ତି, ଗାଁରେ ଗାଁରେ ଅଛନ୍ତି, ହଁ ସେ ଚାଷ ସବୁ ପ୍ରକାର କର ଛନ୍ତି, ତାପରେ ଗାଈ ବି ରଖ ରଖିଛନ୍ତି, ତାଙ୍କର ଛେନା ପନିର କାଟିବା ପାଇଁ ଗାଈ କ୍ଷୀର ଦିଆଯାଉ ଏ ବଜାରରେ ଆଉ ଘରେ ବି ନିଜେ ଛେନା ଦହି କରୁଛନ୍ତି, ବିକ୍ରି କରିବା ପାଇଁ।
ଓ ହୋ।
ରହିଲେ ତ ସବୁ ପ୍ରକାର
ହଁ ଗାଁ ରେ ରହିଲା ମାନେ ବିଭିନ୍ନ ପ୍ରକାର ଚାଷ ଫସଲ କରି ଯୋଉଠି ଯାହାଲେ
ହଁ ହଁ ହଁ ଏଇ ସବୁ ଚାଲିଛି ଆଉ
ହଁ ଆ ଭଲବ ମୁଁ ସକାଳୁ ଭାତ ଭାତ ଖାଇଛି ଆଉ ହୁଁ
ମୁଁ ଏଠି ରାସ୍ତାଟାରେ ଠିଆ ହେଇଛି ନା ସବୁ ଗାଡି ଘୋଡା ଯିବା ଆସିବା କରୁଛି ସେଥିାଇଁୋ ଭିତରକୁ ତ ହଉନି ଯାହା ବିହଲେ ଅଲଗା ଶବ୍ଦ ସବୁ ଶୁଭୁଛି
ଓ ହଉ ବା ଆପଣଙ୍କର ମାର୍କେଟ ଏରିଆ ଦେ ଅଛନ୍ତି ଓ ହୋ ହୋ ସେ ବର୍ଷା ବର୍ଷା ହଉଛି ନା
ହ ହ୍ୟାଲୋ
ହୁଁ ହୁଁ ହୁଁ
ହଉ ମୁଁ ଟିକେ ବସେଇଥିଲି ତରକାରୀ
ହଁ ଲାଇନ ଯାଆନ୍ତୁ ଯାଆନ୍ତୁ କିଛି ଅସୁବିଧା ନାହିଁ ଯାଇକି ଦେଖିକି ଆସନ୍ତୁ ଲାଇନ ଯାଆନ୍ତୁ
ସେ କଟିଯିବ ଭିତରକୁ ଯିବା ମାନେ କଟିଯିବ
ଓ ହଁ
ହୁଁ ଆଉ
ଓ ହୋ
ଆଉ କଣ ସବୁ ଖବର ହେଇନି ହେଇନି ଆଉ ସବୁ କଣ ତମ ଗାଁ ର ଖବର ଟିକେ କୁହ
ଆଉ ଗାଁ ରେ ଆମର ତ ରଥଯାତ୍ରା ହଉଛି ଆଉ ହଜବେଣ୍ଡକୁୁ ଧରିକି ଆସନ୍ତୁ ବୁଲାବୁଲି କରି ଆଉ
ରଥଯାତ୍ରାକୁ ଯିବା
ହଁ ଆସନ୍ତୁ ବୁଲାବୁଲିଆ କରନ୍ତୁ ଆଉ ହଜବେଣ୍ଡ କୁ କହିଦ ନହେଲେ କାଣ୍ଟି ଦେବ ଟିକେ
ଯିବା ଯିବା ଯାଇକି ଦୁର୍ଗା ପୂଜା ବେଳକୁ ଯିବା ଆଉ ଦେଖିବା
ଆଉ ରଥଯାତ୍ରା ଆମର ଫେମସ ଏଇଡା ରଥଯାତ୍ରା ଡିଜେ ଫଜେ ଭାଗୁଛି ଆସିକି ଦେଖିକି ନାଉ
ହ ସମୟରେ ଆଉ ଏବେ ଏବେ ଆସିଛୁ ଯେହେତୁ ଆଉ ଯାଇ ହବନି ଯିବା
ହଁ ହଁ ହ ଦିଅନ୍ତୁ ଚରକାରୀ ଟା ଖାଣ୍ଟନ୍ତୁ
ହଁ ହଁ ମୁଁ ସେ କହିଛି ତରକାର ଟା ଦେଖିବା ପାଇଁ
ଓ ହ
ତରକାରୀ ଦେଖି ପଳେଇ ଆସିଲେ କଲ୍ ଆସିଲା ତ ତରକାରୀ ଟା ବସେଇ ଦେଇକି ପଳେଇ ଆସିଲି
ଓହୋ ଆମର ଏଇଟା ଫେମସ ନା୍ର ଟା ଆଗରୁ ଏତି ନଥିଲା ଆଗରୁ ଆମେ ଏମତି କାନ୍ଦା କାନ୍ଦି କରିକି ସବୁଉ ସକଡ଼ଙ୍ଗି ଜୁଲାଇ ଜୁଲାଇ ଦ ଅ ଜାଣ ଗୀତ ଫୀତ ବୁଲି ଆଣ ଆଉ ଏବେ ରଥ ହେଇଆ ରଥ ହେଇଗଲାଣି ବଟ ରଥ ତା ସଙ୍ଗ ବୁଡିଛିେ ବାଜା ବାଲା ଆଉ ଯୋଉ ହଁଉ ଯୋଉ ପାଲିଙ୍ଗ ଅଛି ଆମ ରଜା ବାସ ଯାଇ ରେ ଆମର ଖାଇବା ପିଇବା ରଡେଲ ମା ସବୁ ହଁ ହଁ
ହୁଁ ଆଉ
ଛ
ଆଉ, ମୁଁ ଟିକେ ଇଁ ଏବେ ଯିବି।
ହାଲୋଁ-ଅଁ କଟିଯିବ।
ଆଉ ଭିତରକୁ ଗଲା ମାନେ କଟିଯିବ। ମୁଁ ଏବେ ରଖୁଛି।
ଏଇଟା ତାହେଲେ, ହଉ ହଉ ଯାଆନ୍ତୁ ନ ହେଲେ।
ହ।
ହ ହଉ।
ହୁ।
ହ।